ହାଲୋ! ହଁ ଭାଇ କଣ ଖବର?
ନାଇଁ ଭଲ।
ହୁଁ ଆଉ କଣ ଚାଲିଛି?
ଭାଇ ଗରମ ତ ହଉଛି ଟିକେ, ଗୁଳୁ ଗୁଳି ଲାଗୁଛି ଟିକେ ବି,
ସେ ମୌସୁମୀ କେବେ ଆସିବ ବର୍ଷା କଣ କେମିତି ତମ ପଟେ ହଉଛି ସେପଟେ?
ନା ଆମ ପଟେ ଆଉ ବର୍ଷା ଏନା ନାହିଁ।
ବର୍ଷା ହଉନି?
ନା,
ହଉ ଶୁଣିଥିଲି କି ଲୋକମାନେ କଣ ଧାନ ଫାନ ସବୁ ବିଲରେ ଲୋକମାନେ କଣ ଧାନ ବିଲରେ କଣ ବୁଣି ଦେଇଥିଲେ ସେବୁ କଣ ହେଲା, ନଷ୍ଟ ହେଇଯିବ ତ?
ମୁଁ ଜାଣିନି ବିଲୁଆଡେ ତ ଯାଇନି ମୁଁ, ପାଣି ମଡେଇଥିଲି ପାଣି ତ ଥିଲା କହୁଥିଲେ, ପାଣି ନହେଲେ ମଡେଇବେ ଆଉ ତଳି ତ ପକେଇଛନ୍ତି ନା।
ହଁ ସେଇଟା ଆମକୁ ଲୋକ ତଳି ଫଳି ପକେଇଛନ୍ତି, ବର୍ଷା ହେଉନି ବର୍ଷା ଆସିବ ବୋଲି ନ୍ୟୁଜ୍ କହିଲା, ପଳେଇ ଆସିଲାଣି ବର୍ଷା କେରଳ ଛୁଇଁଲାଣି, ତାମିଲନାଡ଼ୁ ଛୁଇଁଲାଣି, ମହାରାଷ୍ଟ୍ର ଛୁଇଁଲାଣି, ରଜଗୋଳ ପଳେଇ ଆସିବ କିନ୍ତୁ ଦେଖିଲା ବେଳୁ ମଝିରେ ଶୁଣୁ ଶୁଣୁ ଶୁ ଶ ଶୁଣୁ ସେ କହିଲା- କି ନାହିଁ ଲଘୁଚାପ କୁଆଡ଼େ ଉଭେଇଗଲାମୁଁ କହିଲି ଲଘୁଚାପ କଣ ଉଭେଇଗଲା ଏମିତି? ତାପରେ କଣ ସେଇ ଯଉ ପ୍ରସନ୍ତ ମହାସାଗରରେ କଣ ହେଇଛି? ଗୋଟେ କଣ ଇଏ ଏଲନୋ ବୋଲି କଣ କହୁଛନ୍ତି? ହଁ ତା ଯୋକୁ ସେ ପଳେଇଲା ପୁଣି କେବେ ଆସିବ ନା କିଛି ଠିକ୍ ନାହିଁ? ବହୁତ ଶୀଘ୍ର ଆସିବ କେବେ ଆସିବ? ମୁଁ କହିଲି ଆସିକି ଦୁଇ ହଜାର ଛବିଶ ପହଞ୍ଚିଲାଣି ଦୁନିଆ କେତେ ଆଗକୁ ବଢ଼ିଲାଣି ମାନେ କେତେ ଲୋକ ଉପଗ୍ରହରିକା ଉପରକୁ ଆକାଶକୁ ପଠଉଛନ୍ତି ମହାକାଶରେ ଅଧ୍ୟୟନ କରୁଛନ୍ତି। ପୁଣି ତଥାପି ଦୁଇ ହଜାର ଛବିଶରୁ ବି କେବେ ଲଘୁଚାପ ଆସିବ କଣ ଆସିବ କିଛି କହିପାରୁନାହାନ୍ତି।
କଣ କରିବି ଏଇଟ ପ୍ରାକୃତିକ ଇ
ପ୍ରାକୃତିକ ଇଏ ଠିକ୍ ଅଛି ତୁମ କଥାରେ ବାକି ମାନେ କେବେ ଆସିବ? ଆମ ପାଣିପାଗ ମାନେ ବିଭାଗରେ କେବେ ଆସିବ। କିଛି ତ ଆପଣ କହିବେ ଯଦି ସୂଚନା ଦେବେ ହଁ ଏଇ ଜିନିଷଟା ହେଲାଣି ତ ସେଇ ହିସାବ ଲୋକ ଚାଷୀ ବାନ୍ଧି ଲୋକମାନେ ସେ ଅନୁସାରେ ନିଜକୁ ପ୍ରସ୍ତୁତ କରିବେ କିଛି ଲୋକ କହୁଛନ୍ତି। ଏ ବର୍ଷ ବହୁତ କମ୍ ବର୍ଷା ହେବ କିଛି କହୁଛନ୍ତି ନହିଁ ସ୍ୱାଭାବିକ ବର୍ଷା ହେବ କେଉଁଟା ସତ କେଉଁଟା ମିଛ କିଛି ଜଣାପଡ଼ୁନି। ମାନେ କାହାକୁ ଭରସା କରିବ କାହାକୁ କରିବନି? ସବୁ ମାନେ ଭଗବାନଙ୍କ ଭରସା। ଚାଲିଛି ଯେମିତି ଶହେ ବର୍ଷ ପୂର୍ବରୁ ଲୋକ ଭଗବାନଙ୍କ ଭରସା ଚାଲିଥିଲେ ଏତେ ପାଣିପାଗ ରହିଲା ପରେ ବି ମାନେ ଶେଷରେ ସେଇଟା ହିଁ ଫଳାଫଳ ବାହାରୁଛି କି କିଛି ଜାଣି ହେଉନି ଭଗବାନଙ୍କ ଭରସାରେ କର।
ସେ ନିହାତି ଯୋଉଟା କହିଲ ବିଜ୍ଞାନ କିଛି ଏତେ ପର୍ଯ୍ୟନ୍ତ ଉନ୍ନତି କରିନି ଆମ ଭାରତରେ!
ନାଇଁ କରିଲାଣି କିନ୍ତୁ ଫଳାଫଳ କଣ ମିଳୁଛି ସେଇଟା ଆଉଁ ଜାଣିନି ଏେ? ଏତିକି ଗୋଟେ ଭଲ ହେଉଛି କି ବନ୍ୟା, ବାତ୍ୟା ସମୟରେ ବନ୍ୟା ତ ଛାଡ଼ ବାତ୍ୟା ସମୟରେ ଏତିକି ସମୟରେ ଦୁଇ ଚାରି ଦିନ ଆଗରୁ କହିଦଉଛନ୍ତି କି ହଁ ମ ମାନେ ବାତ୍ୟା ଆସୁଛି ତା ସ୍ପିଡ଼୍ ଏତେ ହେବାର ଇଏ ମାନେ ଅତି ସମୟ ମାନେ ଚେଷ୍ଟା ଅଛି କି ଚାନ୍ସ ଅଛି କି ଏତିକି ସ୍ପିଡ଼୍ ହବ କି ଦୁଇଶହ ସ୍ପିଡ଼ ହବ ତିନିଶହ ସ୍ପିଡ଼ ହବ କି? ମହାବାତ୍ୟା ହବ କି ସାଧାରଣ ବାତ୍ୟା ହବ ସେଇଟା କହୁଛନ୍ତି କିଛି ପରିମାଣରେ ଉନ୍ନତି ହେଇଛି ଯେମିତିକ ଉଣେଇସି ଅଠାନବେ ଅନେଶ୍ବତରେ ଗୋଟେ ମହାବାତ୍ୟା ହେଇଥିଲା ମାନେ କୁହନ୍ତି କି ଓଡ଼ିଶାରେ ଦଶ ହଜାର ଲୋକ ମରିଯାଇଥିଲେ। ବହୁତ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଏତେ ଲୋକ ଉନ୍ନତି ହେନଥିଲା। ଲୋକ ଜାଣି ପାରିନଥିଲେ ତ ତା ପାଇଁ ପ୍ରସ୍ତୁତ ନଥିଲେ ତ ବହୁତ ଆସିଲ ମାନ ବାତ୍ୟାରେ ବହୁତ କିଛି ଜଳ ଜୀବନ ପଶୁ, ଫସଲ, ଗଛ ନଷ୍ଟ ହେଯାଇଥିଲା। କିନ୍ତୁ ଏବେ ଯଦି କିଛି ବାତ୍ୟା ହେଉଛି ଆମେ ତିନି ଚାରି ଦିନ ଆଗକୁ ଜାଣି ଦେଉଛେ କି ହଁ ବାତ୍ୟା ଆସୁଛି ତା ପାଇଁ ନିଜକୁ ପ୍ରସ୍ତୁତ ରଖ। ଯେମିତିକି ଖାଇବା ରଖ କି ପଶୁପକ୍ଷୀଙ୍କୁ ନିଜ ମାନେ ସୁରକ୍ଷିତ ଜାଗାରେ ରଖ। କି ଏଇଭଳିଆ ପାଣି ରଖ। ମାନେ ସୁସ୍ଥ ମାନେ ଭଲ ଉତ୍ତମ ମାନର ପାଣି ପିଇବା ପାଇଁ ରଖ ଖାଦ୍ୟ ରଖିଥାଉ ମାନେ ବିଜୁଳି ପଳେଇବ ତ ତା ପାଇଁ ନିଜକୁ ପ୍ରସ୍ତୁତ ରଖ କିଛି ପରିମାଣରେ ଭଲ ହେଇଛି କିନ୍ତୁ ଆହୁରି କିଛି ପରିମାଣରେ ଭଲ ଯେତିକି ହବା କଥା ଆଶାଥିଲା ସେତିକି ମାନର ଉନ୍ନତି ହେଇପାରିନି।
ନିହାତି ଆଗକୁ ଆହୁରି ଉନ୍ନତି ହେବାର ଅଛି ସରକାର ସେଇ ପ୍ରତି ଯଦି କିଛି ପଦକ୍ଷେପ ନିଅନ୍ତେ ହୁଅନ୍ତା। ସରକାର ତ ରାଜନୀତିରେ ମତିଥିଲେ ଭୋଟ ହାତିବା ପାଇଁ ସିଏ କଲେ ସିଏ ତାଙ୍କର ଏଥିରେ କଣ ଗଲା ଗୋଟେ କଥା ହଉଛି ସେମାନେ ଶିକ୍ଷା ଶିଖି ନଥିବେ ସିଏ ଏବେ ଶିକ୍ଷା ମନ୍ତ୍ରୀ ଆଉତ ତ ଦେଶର ଭବିଷ୍ୟତ କେମିତି ହବ।
ସେଇଟା ବି ସତ କଥା କି ସରକାର କେତେବେଳେ ଚେଷ୍ଟା କରିବ ତ ଲୋକ ସେ କଥାକୁ ଉଠେଇବେ ସେଇ ଜିନିଷଟା ପ୍ରବନ୍ଧ ଉପରେ ତ ଲୋକ ସେ ବିଷୟରେ ଯଦି ଲୋକ ଉଠେଇବେ ସରକାରଙ୍କୁ ପ୍ରଶ୍ନ କରିବେ ତାପରେ ସରକାର ସେଇ ଉଠେଇବ ସେଇ କଥା ଚିନ୍ତା କରିବ କିନ୍ତୁ ଲୋକ ବି କିଛି କିଛି ରହୁଛନ୍ତି ସବୁ ନିଜର ଜାତି, ଧର୍ମ ଉପରେ ରହିଲେ ନା ସିଏ ହେଉଛି ମୋ ଜାତି ସିଏ ପାଇକ ଜାତି, ସିଏ ଖଣ୍ଡାୟତ, ସିଏ କ୍ଷତ୍ରୀିୟ, ସିଏ ଶୁଦ୍ର, ସିଏ ବ୍ରାହ୍ମଣ, ସେ ବୈଶ୍ୟ, ସେଇଥିରେ ଚାଲିଲେ ତ କୋଉଠି ନା କୋଉଠି ଲୋକ ଏବେବି ସରକାର ବି ସେଇ ଜିନିଷକୁ ନେଇକି ଭୋଟ ଆଦାୟ କରୁଛି।
ଓଂଜାତି ଭେଦ କରି ଭୋଟ ବିଶେଷ କରି ନଉଛି।
ହୁଁ ତ ସମସ୍ତେ ଜାଣିଛନ୍ତି କିନ୍ତୁ କେହି କିଛି ଇଏ କରୁନାହାନ୍ତି ନା ସିଏ ମୋ ଜାତିର କି ମୋ କୁଟୁମ୍ବ ଲୋକ ମୁଁ ତାକୁ ଭୋଟ ଦେବି। କି ସିଏ ଇଏ ଏଇଭଳିଆ ଦୁନିଆ ଚାଲିଛି ଯୋଉଟା କିି ଆମେ କୋଉଠି ନା କୋଉଠି ବହୁତ ପଛରେ ରହିଯାଉଛେ। ଆଉ ମାନେ ଦୁଃଖ କେଉଁଟା ଲାଗେ କି ଦେଶର ଶିକ୍ଷିତ ଯୁବକ ମାନେ ଅଶିକ୍ଷିତ ଲୋକଙ୍କ କଥାରେ ଭାସିକି ଡେଇଁକି ବୁଲୁଛନ୍ତି। ସପୋଜ ମାନେ ଗୋଟେ ମାନେ ସପୋଜ ମାନେ ଜାଣିଛି ଜଣେ ମାନେ ଉଚ୍ଚଶିକ୍ଷିତ ଲୋକ କିଏ ଦେଖିବ ଗୋଟେ ମାନେ ପାଠ ବହି ଖୋଲୁନଥିବ ମନ୍ତ୍ରୀ ପଛରେ ବୁଲିକି ତାର ଜୟ ଜୟକାର କରିକି ତା ପଛରେ ବୁଲୁଥିବ ତ ସେଇଟା ଦେଖିକି କୋଉଠି ନା କୋଉଠି କଷ୍ଟ ଲାଗେ।
ନିହାତି ଏବେ ଗୋଟେ ଜାଗାରେ ହେଇଥିଲା ସେ ସେ ଭଳିଆ ସିଚୁଏସନ ମାନେ ପରିସ୍ଥିତି ସେଇଭଳିଆ ହେଇଥିଲା। ମାନେ ଗୋଟେ କଥା ହଉଛି ଯଦି ଅଯୋଗୀ ହାତରେ ଶାସନ ରହିବ ଅଯୋଗ୍ୟତା ଶାସନ ଯୋଗ୍ୟ ଯଦି ତାଳି ବଜେଇବେ ଯାହା ହବ ହବିସ
ମାନେ ଆପଣ ପାଠସାଠ ଆପଣ ଶିକ୍ଷାଗତ ଯୋଗ୍ୟତା ଅଧିକ ଆପଣଙ୍କ ଚିନ୍ତା ଶକ୍ତି ଅଧିକ ଆ ଆଜିକା ପିଲା ତମେ ତାଙ୍କର ସମୟ ଅଲଗା ଥିଲା ଆପଣଙ୍କ ସମୟ ଅଲଗା ଏଇ ସମୟଟା ତମର ତୁମେ କେମିତି ଦେଶରେ ଆଗକୁ ନେଇପାର ତୁମେ ଭଲ ଚିନ୍ତା କରିପାରିବ। ତାଙ୍କ ଅପେକ୍ଷା ତେଣୁ ଆପଣ ତାଙ୍କୁ ସପଟ ଉପରେ ଚଢ଼େଇ ଦେଇକି ତାଙ୍କୁ ଭଗବାନ ବନେଇ ଦେଇକି ତୁମେ ତା ପଛରେ ଜୟ ଜୟ କରିକି ତା ପଛରେ ବୁଲୁଛ ତାଙ୍କ ଯେଉଁ ସମ୍ମିଳନୀ ହୁଏ ତାଙ୍କ ପଛରେ ବୁଲ ସେମାନେ ମାନେ ସେମାନେ ତୁମେ ଆଗରେ କହିଦିଅନ୍ତି କି ତୁମେ ମୋ ସବୁକିଛି। କହିଦେଇକି ପଳାନ୍ତି ତମ ମାନେ ତମ ପିଠି ପରେ ତମ କ କ୍ଷୟକ୍ଷତି କରନ୍ତି ତ ଏଇଭଳିଆ କି ଲୋକ ବୁଝିପାରନ୍ତିନି ଯୋଉଟା କି କୋଉଠି ନା କୋଉଠି ନିଜକୁ ବହୁତ କଷ୍ଟ ଲାଗେ।
ସେଇଟା ତ ହଉଛି କଥା ଲୋକମାନାନଙ୍କର ମାନସିକତା ପରିବର୍ତ୍ତନ ହେବା ଦରକାର ଲୋକ ସବୁ ବୁଝିବା ଦରକାର ଯେପର୍ଯ୍ୟନ୍ତ ଲୋକ ବୁଝି ନାହାନ୍ତି ସେପର୍ଯ୍ୟନ୍ତ କିଛି ହବନି ଦେଶ ଆଗକୁ ଯିବନି
ଦେଖାଯାଉ ଦେଶ କେବେ ସୁଧରୁଛି କେବେ ଉନ୍ନତି ହେଉଛି
ଦେଶପକ୍ଷ ଆମ ଆମ ମତରେ ନିଜ ଅଞ୍ଚଳ ଆଗେ ଉନ୍ନତି କରିବା ଦରକାର ଆଉ ନିଜ ଅଞ୍ଚଳ ନିଜେ ଉନ୍ନତି ହେଲେ ନିଜ ଅଞ୍ଚଳ ଉନ୍ନତି କଲେ
ସେଇଟା ସେଇଟା ଦେଶ କମକୁ ନେଇକି ହେଇଛି ତୁମେ ଆଗେ ନିଜର ଉନ୍ନତି ଦେଖ ତୁମେ ଉନ୍ନତି ହେଲେ ତୁମ ଅଞ୍ଚଳର ଉନ୍ନତି ହେବ ତୁମ ଅଞ୍ଚଳର ଉନ୍ନତି ହେଲେ ତୁମ ଗାଁ କି ତୁମ ପଞ୍ଚାୟତର ଉନ୍ନତି ହେବ ସେହିପରି ତୁମ ରାଜ୍ୟର ରାଜ୍ୟ ଉନ୍ନତି ହେଲେ ଦେଶ ମାନେ ମନକୁ ମନ ଆଗକୁ ବଢ଼ି ଚାଲିବ ହୁଁ ବର୍ଷା ଦିନ ଆସିବାର ଅଛି ତା ପାଇଁ କଣ କିଛି ମାନେ ଇଏ ଅଛି କି ଆଉ ଅଳ୍ପ ଦିନ ଭିତରେ ତ ଆଜି ନହେଲେ ତ କାଲି ବର୍ଷା ପହଞ୍ଚିଯିବ ଲାଗୁଛି ମାନେ ବହୁତ ଶୀଘ୍ର ତ ସମୟ ବି ହେଇଗଲାଣି।
ସମୟ ପଳେଇିଲାଣି ମାନେ ଯୋଉ ସମୟ ଆସ ସେ ସମୟ ଗଡିିଗଲାଣି ଆଠ ଦିନ।
ଓ ହୋ।
ସମୟ ଭିତରେ ଆସିପାରିଲାନି ମୌସୁମୀ।
ହଁ ଯ ନିଶ୍ଚିତ ରୂପେ ଯେତେ ସମୟ ହିସାବରେ ବର୍ଷା ନହେଲା ସେ ଆମର ଚାଷ ଉପରେ ଯାହଲେ ଦୁର୍ବଳ ମାନେ ତାର ମାନେ ପ୍ରଭାବ ଟା ଆମ ଚାଷ ଉପରେ ରହିବ। ଯଦି ଅମଳର ସେତେ ଆଶାନ ରୂପ ଅମଳ ନ ହେବାରେ ବି ବହୁତ ମାନେ ଇଏ ଥାଏ। ବହୁତ ଲାଗୁଛି କି ରାସ୍ ରୂପ ଅମଳ ହେଇ ନପାରେ ଏଇ ବର୍ଷ।
ହୁଁ ସେ ତ ଅଛି ଅଧିକା ଜାଗାରେ ମରୁଡି ହେଇପାରେ ଅଧିକା ଜାଗାରେ ବନ୍ୟା ବି ହେଇପାରେ।
ହଁ ଦେଖା ଯାଉ ଭଗବାନଙ୍କର କଣ ଆଶା କଣ ହଉଛି କଣ ନାହିଁ।
ଏ ସବୁ ତାଙ୍କ ଉପରେ ନିର୍ଭର ଆମେ କଣ କରିପାରିବା ବିଜ୍ଞାନ ତ ଆମର ଏତେ ଉନ୍ନତି କରିନି ଆଉ ଟିକେ ଉନ୍ନତି କଲେ ଭଲ ହୁଅନ୍ତା।
ହଁ ଧୀରେ ଧୀରେ ଉନ୍ନତି ହଉଛି କିନ୍ତୁ ବହୁତ ଆମ ପଛରେ ଅଛେ ଦେଶ ଅନ୍ୟ ଦେଶ ତୁଳନାରେ ଆମ ବହୁତ ପଛରେ ଅଛେ।
ଆ ସେ ଗୋଟେ କୋଉ ଯୋଜନା ସେ ଏମିତି ଅଛି ସେ ବିଜ୍ଞାନ ଅଳ୍ପ କେତେ ଟଙ୍କା ଦେଇଛନ୍ତି କିନ୍ତୁ ଅଲ ଯ ଯୋଜ ପାଇଁ ଯୋଉ ଭୋଟ ଆଦବା ପାଇଁ। ଯେମିତି କି ସରକାର ଯୋଜନାର କରୁଛନ୍ତି ମହିଳା ମାନଙ୍କୁ ଦେବା ପାଇଁ ବି ମାନେ କିଛି କାମ ନାହିଁ ସେଇଥିରେ ଅଧିକ ତାଠୁ ଡବଲ ନା ତିନି ଡବଲ।
ମାନେ ହଁ ମାନେ ସପୋଜ ଆମର ଯେମିତି ମହାକାଶ ବିଜ୍ଞାନ ଅଛି ଇସ୍ରୋ ବୋଲି। ତାକୁ ତାର ବର୍ଷକୁ ଯେ ଦି ଟଙ୍କା ଆଲୋକିତ ଅମନା କଣ କୁହନ୍ତିନି ଯେତେ ପଇସା ତାଙ୍କୁ ଦିଆଯାଇଥିଲା। ତାର କେତେ ଗୁଣ ଚାରିଗୁଣରୁ ପାଞ୍ଚ ଗୁଣ ମାନେ ଅନ୍ୟ କୌଣସି ଯେଉଁ ଜିନିଷରେ ଏତେ ପ୍ରଭାବ ପଡ଼େନି ତ କେବଳ ନିଜର ଭୋଟକୁ ଇଏ କରିବା ପାଇଁ କେବଳ ସେଇ ଯେମିତିକି ଆମର କିଛି ଜିନିଷ ଅଛି ତା ନାଁଟା ନେଇ ହେବନି କିନ୍ତୁ ମାନେ କିଛି ଜିନିଷ ଅଛି ଯେଉଟାକି ତାର ମାନେ ସେ ତା ଉପରେ ଅଧିକ ପଇସା ଇଏ କରୁଛନ୍ତି କିନ୍ତୁ ଫଳରେ ଆମ ଦେଶର ଯେଉ ପଇସାଟା ଭଲ ବାଟରେ ଉପଯୋଗ ହେଇପାରୁନି।
ଆଉ ସେଇଟା ତ ନା କଥା
ଯି ଉନ୍ନତ ମାନର ଶ୍ୟାସ୍ତ ପାଇଁ କୌଣସି ମାନେ ମାନେ କୌଣସି କି ଇଏ ଡାକ୍ତରଖାନା କରନ୍ତେ କି ଆପଣ ଉନ୍ନତମାନର ରାସ୍ତା ତିଆରି କରନ୍ତେ କି ଆମ ଯୁବପିଢ଼ି କି ଚାକିରି ଦେବା ପାଇଁ କିଛି ନା କିଛି କରନ୍ତେ ସପୋଜ କଳ ଗୋଟେ କଳକାରାରଖାନା କଲେ ଆମ ସରକାରର ସେଇଠି କଲାଠୁ ସପୋଜ ଯଦି ସପୋଜ ଗୋଟେ ଏଗଜାମ୍ପୁଲ କହୁଛି ଗୋଟେ
ହଉ ଭାଇ ରଖୁଛି।
ଠିକ୍ ଅଛି ମୁଁ ବି ଯାଉଛି।
ଭାଇ ରଖୁଛି ହଁ।